ହ୍ୟାଲୋ।
ହୁଁ, କଣ କରୁଥିଲ?
ବସିଛି, ତମେ କଣ କରୁଥିଲ?
କିଛି ନାହିଁ ବସିଥିଲି।
ଆଚ୍ଛା। କଣ ଖାଇଛ?
ବୁଲାବୁଲି କରିବା ପାଇଁ ଯାଉନ।
ହ ହଁ, ବାହାରକୁ ବୁଲାବୁଲି କରିବା ପାଇଁ ଯାଏ ନା ହୁଁ।
ହଁ ସେଇ ମତ ସାବ ତରକାରି ଅଣ୍ଡା ତରକାରି। ତମେ
ମୁଁ ଖାଇଥିଲି ଅରୁଆଭାତ, ଡାଲମା, ପୋଟଳଆଳୁ ଭଜା, ଖଟା। ଆୁ
ହୁଁ ହୁଁ, ଆଣ୍ଟି କଣ କରୁଛନ୍ତି?
ମାମା ଯାଇଛନ୍ତି ଆଜି ମୋ ପିଇସିଙ୍କ ଘର ଘରକୁ।
ତାହଲେ ତମକୁ ଆଜି ସବୁ କାମ କରିବାକୁ ପଡୁଥିବ।
ନାଇଁ ନାଇଁ ମୋ ମାଉସୀ ଅଛି ସେ କରିଦଉଛି ସବୁ କାମ।
ଓ
ହୁଁ ମାଉସୀ ମାନେ ମୋ ଖୁଡି ଯିଏ ସିଏ ମୋ ମାଉସୀ ହେବେ ସେ ସବୁ କାମ କରିଦଉଛନ୍ତି।
ମାନେ ତମ ଖୁଡି ଯିଏ ତମ ମାଉସୀ ସିଏ।
ହଁ।
କେମିତି?
ହଁ, ମୋ ନିଜ ମାଉସୀ ମୋ ନିଜ ଦାଦାଙ୍କୁ ମ୍ୟାରେଜ କରିଛନ୍ତି।
ଓହୋ, ତାଙ୍କର ଲଭ୍ ମ୍ୟାରେଜ୍ ହେଇଛି ତାହା ହେଲେ।
ହଁ।
ହୁଁ, ଘରେ ରାଜି ହେଇଗଲେ ସମସ୍ତେ।
ରାଜି ହେଇଗଲେ। ହେ
ଭଲସେ ଆସୁ ନାଇଁ।
କାଲି ରାଜି ହେଇଗଲେ ରାଜି ହେଇଗଲେ ହଁ ରାଜି ହେଲେ ଦଶ ବର୍ଷ ଆଉ ରାଜି ହେବେନି।
ଦଶ ବର୍ଷ।
ହଁ। ହୁଁ।
ଓ ଆ ଭଲ ଶୁଣିକି ଖୁସି ଲାଗିଲା।
ବର୍ଷ ହେଲା ବି କରୁନାହାନ୍ତି।
ହୁଁ।
ନା ଆଉ ତାଙ୍କର ହେଇଗଲା। ଆଉ ତମର କଣ ପ୍ଲାନିଂ ଅଛି ଆଗକୁ?
ଆଉ କଣ ପଢାପଢି କଣ୍ଟିନ୍ୟୁଟି ଚାଲିଛି। ମୋର କଣ ପ୍ଲସ ଟୁ ପରେ ଟିକେ ଯଦି ଆଗୁଆ ନଲେଜ ଥାଆନ୍ତା ପ୍ଲସ୍ ଟୁ ପରେ ଟିକେ ସେତେ ଯଦି ନଲେଜ୍ ଥାଆନ୍ତା ମୁଁ ପ୍ଲସ ଥ୍ରି ବଦଳ ପି ସି ଆ ର ହେଲା କରିଦେଇଥାନ୍ତି। ସେଇଟା କରିଦେ ସେ ଟିକେ ଫାଇଦା, କରିଦେଲେ ଫାଇଦା ହେଇଥାନ୍ତା। ଏବେ ଯେହେତୁ ପ୍ଲସ ଥ୍ରି କରୁଛି ଆଗକୁ ଟିକେ ଯାହା ମୋର ତ ଏମତି ବିଡି ଫିଡି ହୁଁ। ହଁ ସେମିତି ବିଡି ଫିଡି କରି ଟିଚିଂ ଲାଇନରେ ଯିବାର ନାହିଁ ଦେଖିବା କଣ କରିବା।
ତାହେଲେ ତମେ ଗ୍ରାଜୁଏସନ କଣ ପାଇଁ କଲ।
ସେଇଟା ବା ମୁଁ ମୁଁ ଆକଚୁଆଲି ବିଟେକ୍ ପାଇଁ ପ୍ରିପେଆର ହେଇଥିଲି ମୁଁ ବିଟେକ ଦେଇଥିଲି। ମାର୍କ ଟିକେ କମ୍ ଆସିଥିଲା। ଫୋର୍ଟି ଫୋର୍ ପର୍ସେଣ୍ଟ ଆସିଥିଲା। ଦଶ ଯୋଉମାନେ ବି ଟେନ ପଢୁଛନ୍ତି ସେଭେନ୍ ପରସେଣ୍ଟ ରଖୁଛନ୍ତି। ତାଙ୍କ ପାଇଁ ହେଲା ମୁଁ ଭାବିଲି ବୋଧେ ମୋର ସ ହବ ଏଇଠି ସମସ୍ତ ମ ସମସ୍ତଙ୍କର ହେଲା ମୁଁ ବି ପକେଇଲେ ମୋର ଏଇ ବୋଧେ ସରିଥାନ୍ତା, ଚାରି ବର୍ଷରେ ବିଟେକ୍ ମୋର ସରିଥାନ୍ତା।
ତମେ ବିଟେକ୍ ଟା ବି ପକେଇ ଦେଇଥାନ୍ତ। ଗ୍ରାଜୁଏସନ୍ ଟା ପକେଇଥାନ୍ତ ଯଦି ସେଟା ଆସିଥାନ୍ତା ସେଟା କରିଥାନ୍ତ। ଯଦି ଏଇଟା ଆସିଥାନ୍ତା ଏଇଟା କରିଥାନ୍ତ।
ରହିଲେ ନା।
ହୁଁ।
ହାଲୋ।
ଆଛା। ହଁ, ହଁ ଏବେ ବାହାରିଲି ମୋ ଯେତେବେଳେ ଗ୍ରାଜୁଏସନ ପାଇଁ ବାହାରିଲା
ପାଞ୍ଚ।
କହିଲେ ଆର ବର୍ଷ ଆର ବର୍ଷ ଯେତେବେଳେ ବାହାରିଥିଲା ସବୁ ମାନେ କୁ ବୟସ ହେଇନଥିଲା ବର୍ଷ ହେଇନଥିଲା। ସେଥିପାଇଁ କିଛି ବି ପକା ହେଥିଲା ବା
ହୁଁ ବହୁତ ଗୁଡ ବର୍ଷ ବହୁତ କିଛି ବାହାରିଥିଲା
ହୁଁ
ସେ ଟାଇମ ରେ ହେଲେ କଣ କରିବା ଏଜ ହେଇନଥିଲା ବା
ଏଜ ହେଇ ନଥିଲା ଏ ବର୍ଷ ଏ ବର୍ଷ କାହିଁକି ବାହାର କେ ବର୍ଷ ଜାନୁଆରୀ ଫେବୃଆରୀ
ହଁ ହୁଁ ଏ ବର୍ଷୁଛ ପାହାାରେରେ ନାଇ ପାହାାରେରେ ବୋଧେ ପରେେ କାଇଁକ ଆ ବର୍ଷ ବହୁତ କ ବାହାରଛି ଭତେ ବାହାରିବ ସେଇ କମ ହିଁ ବାହାରିବ
ହୁଁ ଧାର ଏ ବର୍ଷ ବହୁତ ପିଲା ପୋଷ୍ଟ ପାଇ ଯାଇଥିଲେ ତା ଫାଙ୍କା ଥିଲାଥିଲା ଏ ବର୍ଷ ଟିକେ କମି ଯାଇଥିବ ଆଉ
ହଁ ଏ ବର୍ଷ ଯଦି ବି ହବ କାହିଁକି କହୁ ଗୋଟେ ଗୋଟେ ପୋଷ୍ଟ ର ଫିଲ ଉପ ହେଇଯାଇ ଥିବ ନା ହବ ପରେ ଆଙ୍କୁ ତ ଅଧିକ ନେଇଯିବ
ହଁ ଅଧିକା ରାଙ୍କ ନେବେ ପୁଣି କା ମାନେ ଦେଖିବେ ମାନେ ଏସ୍ ଏସ୍ଟି ମାନେ ଯୋଉ କାଷ୍ଟ ଅନୁଯାୟୀ ପିଲା ପୁଣି ସୋ ଦେଖିବେ
ହଁ ଆମର ତ କହୁଛନ୍ତି ଘରେ ବିଇଡି କରିବା ପାଇଁ ଏଣ୍ଟାନ୍ସ ଦବାକୁ ପଡିବ ନା ପୁଣି
ହୁଁ ବି ଇ ଡ଼ ପାଇଁ ଏଣ୍ଟ୍ରନ୍ସ ବା ପ ପୁଣିଲେଜନି ସବୁ ରିଜିନିଂ ସବୁ ପ୍ରେପେୟର ହବା ପାଇଁ ପଡିବ ସବୁଥି ପାଇଁ ରୀଜିନିଂ ଟା ଦରକାର
ହଉନି ହଁ ହେଲେ କିନ୍ତୁ ମୋର ହଉନି ଜମା ବି
ମୁଁ ରିଯିନୀଙ୍ଗ ଦେଖିଲି ମାନେ ସହଜ ମାନେ ଟିକେ ଖାଲି ସେଇଟାକୁ ବୁଝିବା ଦରକାର ମାନେ ଏଇ ଫର୍ମୁଲା ଟା ଏଇଥିପାଇଁ ଆପ୍ଲାଏ ହବ ସେଇ ଫର୍ମୁଲାଟା ସେଇଥିପାଇଁ ହବ ମାନେ ଏଇଟା ବୁଝିବା ଦରକାର ସବୁ କୋଶ୍ଚିିନ ପୁରା ଏକା ଭଳିଆ ଲାଗୁଛି ହେଲେ ତାର ପ୍ରୋସେସ ଟା ଅଲଗା ସବୁଦ୍ର
ମ୍ୟାଥ ହଉନହିଁ
ସେ ସେ ରେଗିଅନିଂ ଫାର୍ଷ୍ଟ ମୁଁ ମ୍ୟାଥ ହିଁ ଦେଖିଲି ମ୍ୟାଥ ମୁ ବିଶ୍ବାସ କର ମୁଁ ମ୍ୟାଥ ସେମିତି ହୁଏ ମୋର ହୁଏ ମାନେ ଅତି ବେଶୀରେ ଯୋଉ କୁହନ୍ତୁ ଏଇଟା ଲିମିଟେସନ ଆଉ ଯୋଉ ଇଣ୍ଟିଗ୍ରେସନ ସେଇଥିରେ ଟିକେ ପ୍ରୋବ୍ଲେମ ହୁଏ ମାନେ କ୍ୱେଷ୍ଟିନ ସମଷ୍ଟେ ଇନଟିଗ୍ରେସନର ସେମ ଦେଖାଯିବ ହେ ଫର୍ମୁଲା ଅଲଗା ଅଲଗା ପଡିବ ଇଣ୍ଗ୍ରେଗ୍ରେସନ ପୁଣି ଶହେ ଆଠ ଫର୍ମୁଲା।
ହୁଁ
ସେଇଥିପାଇଁ ମୁଁ ମ୍ୟାଥ କୁ କହିଲି ଟିକେ ଥାଉ ପିବାର ନାହିଁ
ତୁମେ ଆଖୁ ଦୂରେ ଦୂରେ ଆସିଛୁ କିନ୍ତୁ ମ୍ୟଥ ଥିଲା ନା କଣ
ହଁ ବୁଝ ବୁଝୁଣ ବୁଝେଇ ପାରିବି କ ଦେଖିବି ଏଇଟା କୋଉ ସୂତ୍ର ପଡିବ ଏମିତି ଭାବିବି
ସୂତ୍ର ହେରିକା ମନେ ରୁହେନି
ଉ ହୁଁ ନା ମୁଁ ଯୋଉଠି ପ୍ଲସ ଥୁ ପ୍ଲସ ଟୁ କରୁଥିଲି ହଁ ହଁ ନିଶ୍ଚୟ ମୋତେ ଏମତି କହନ୍ତି ପ୍ଲସ୍ ଟୁ ଯେତେବେଳେ ପଢୁଥିଲି। ସେଠି ମ୍ୟାଥ ମୋ କ- ସୂତ୍ର ନ- ଭୁଲି ଗଲେ ମାଡ ଦଉଥିଲେ ପୁରା ବାଡିରେ ବାଡ଼ଉଥିଲେ। ବାହାରେ ଆଣ୍ଠେଇ ଦେଲେ ପୁରା ପୁଅମାନଙ୍କ ଆଗରେ ବଏଜ୍ ମାନ ଆଗରେ ପୁରା ଏମିତି।
ନାଇଁ ମୋର କ- ବାହା ହେବେ ଜଣେ ସିଏ ବୁଝଉଥିଲେ ମାରି କିଏ ଗୋଟେ ଚିଆର ଦେବି ମୁଁ ଚିଆରରୁ ପଡ଼ିଯାଇଥିଲି।
ନା ନା ମ୍ୟାଥ୍ ପାଇଁ ମୁଁ ବଉ ବହୁତ ମାଡ ଖାଇଛି ମ୍ୟାଥ୍ ପାଇଁ।
ହଉ ମୁଁ କିଏ ଦବ?
ମ୍ୟାଥ୍ ରେ ଖାଲି ହଁ ମୋତେ ମ୍ୟାଥ୍ ଖାଲି ସେଟା
ହଁ। ହଉ। ମୁଁ ଏବେ ଯୋଉ ସିଟି ଏକ୍ଜାମ୍ ଯୋଉ ହେଇଥିଲା ଆର ବର୍ଷ। କରିଲା ସେଠି ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ ତୋମ ଭଏସ୍ କିଛି କ୍ଲିୟର୍ ଆସୁନାହିଁ।
କହିଲି ସିଟି ଏଣ୍ଟ୍ରାନ୍ସ ଦେଇଥିଲ?
ହଁ ଦେଇଥିଲି।
କଣ ବାହାରିଲା?
ମୋର ଥିଲା ଫଟି ଫୋର୍ ଥିଲା ହେଲେ ଘରେ ମନା କଲେ।
ହୁଁ, ଆଚ୍ଛା।
ଘରେ ଜଣେଇ ନଥିଲି ଆଉ ଯାଇକି ଏକ୍ଜାମ୍ ଦେଇକି ବି ଆସିଥିଲେ। ଥିଲେ ଘରେ ମନା କରିଥିଲେ କହିଲେ ଆଗ ପ୍ଲସ୍ ଥ୍ରୀ ଟା କମ୍ପ୍ଲିଟ୍ କରିସାରେ ତା ପରେ ଯାଇ କରିବୁ ଯାହା।
ଆଚ୍ଛା, ହଉ ହଉ ତୋମେ ମୋତେ ମ୍ୟାଥ୍ ଦବ ମୁଁ ତୋମକୁ ମ୍ୟାଥ୍ ବୁଝେଇଦେବି। ମୁଁ ଯାଉଚି ଟିକେ ଘରେ ଡାକିଲେଣି। ହଉ ଠିକ ଅଛି।
ହଁ।